ହଁ ହଁ ଶୁଭ ସକାଳ।
କୁହ।
ଆଉ କହୁଥିଲି ଆପ କୋଉଠୁ ମାନେ କହୁଥିଲେ?
ମୁଁ ତ ବର୍ତ୍ତମାନ ରହୁଛି ଆମର ବିଶେଷ ନଗର ଭୁବନେଶ୍ଵରରେ। ଆପଣ କଣ କୁହନ୍ତୁ।
ମୁଁ ଏ କଟକରେ ରହୁଛି ଆଉ।
ବର୍ତ୍ତମାନ ଆପଣ କଟକରେ ରହୁଛନ୍ତି କଟକର କେଉଁ ଜାଗାରେ କହିପାରିବେ?
କଟକରେ ମୁଁ ରହୁଛି ଚୌଧୁରୀ ବଜାର କେଉଟ ସାଇଡ଼୍।
ହଁ ହଁ ଆଚ୍ଛା ଆଚ୍ଛା।
ଆପଣ ଭୁବନେଶ୍ୱରରେ କୋଉଠି ରହୁଛନ୍ତି?
ଭୁବନେଶ୍ଵର ବି ପ୍ରଥମରୁ କହିଥିଲି।
ଆଚ୍ଛା ଆଚ୍ଛା। ଆଉ ଆଜି କଣ କ୍ଲାସ ଅଛି ସାଢେ ଦିନଟାରେ।
ହଁ ଆଜି ସାଢେ ତିନିଟାରେ ଭଲ କ୍ଲାସ ଅଛି ଏ ମାନେ। ଆମର ବାହାରୁ କିଛି ଶିକ୍ଷକ ଆସୁଛନ୍ତି ସେ ଆମକୁ କିଛି ବିଷୟରେ ଅବଗତ କରାଇବେ। ଆପଣ ନିଶ୍ଚିନ୍ତରେ ଜଏନ୍ ହବେ ହେଲା।
ହଁ ଜଏନ କରିଦେବା ଆଉ ଆଉ। ଆଉ କୁହନ୍ତୁ ଆପଣ କଣ ଆପଣ କୋଉ କଲେଜରେ କଣ ଷ୍ଟୁଡେଣ୍ଟୂ ଅଛନ୍ତି ଆପଣ?
ମୁଁ ଗୋଟେ କାମ କରୁଚି ମୁଁ ମୋ ବିଷୟରେ ପ୍ରଥମେ କହିଦଉଚିମୋ ନାଁ ହଉଚି ଚନ୍ଦ୍ରଶେଖର। ମୁଁ ବର୍ତ୍ତମାନ୍ ଗ୍ରାଜୁସନ୍ କରୁଚି ଉଚ୍ଚ ଶିକ୍ଷା ମାନେ ଲାଭ କରୁଚି ତ ବର୍ତ୍ତମାନ ମୁଁ ତ ରହୁଚି କହିଥିଲି ଭୁବନେଶ୍ଵର ବିଏଶେଷ୍ ନଗର ରେ। ଆଉ ରହିଲା ଛାଡ ତୁମ ତୁମ ବିଷୟରେ କିଛି କୁହ।
ଅ ମୋ ନାଁ ହଉଚି ଶୁଭମ ନନ୍ଦୀ। ମୁଁ ରହୁଚି କଟକ ରେ କଟକ ଚୌଉଦି ବଜାରେ। ମୁଁ ଅଭିକା ବର୍ତ୍ତମାନ ଡି ସିଏ କୋସ୍ ଉପରେ କାମ କରୁଚି। ଆଉ ମୁଁ ସାଇଡ୍ ଇନକମ୍ ପାଇଁ ମୋ ହାତ ଖର୍ଚ୍ଚ ପାଇଁ ବର୍ତ୍ତମାନ ମୁଁ ଆ ଏଇ କାରିଆ ଆପ୍ ୟୁଜ୍ କରୁଚି।
ଆଚ୍ଛା ଆଚ୍ଛା ଠିକ୍ ଅଛି କିଛି ଅସୁ ବିଧା ନାଇଁ। ଆଉ କିଛି କହିପାରିବେ ଆପଣ ଯେମିତି କୁଆଡେ ବୁଲିବାକୁ
ମୁଁ ଏତେ ସେମିତି କି ପ୍ଲାନ ନାହିଁ। ହ ଏ ମାନେ ପ୍ଲାନ୍ ତ ଅଛି କିନ୍ତୁ ଏ କାମ ରହିଯାଉଚି ଟି କେ ବୁଲିଆକୁ ଯାଇପାରୁନି ବର୍ତ୍ତମାନ୍। ଆଗରୁ ଯାଉଥିଲି ତ ଯା
ଗତ ଥର କୁଆଡେ ଭ୍ରମଣରେ ଯାଇଥିଲେ କି?
ମତ ନା ଆଉ ଯାଇନି କୁଆଡେ ଆଦେ ହଉନି ଆଉ। ଟିକେ ବଜେଟ୍ ଟିକେ ଲୋ ରହୁଚି ଟିକେ ହଉନି ଆଉ ଯିବା ଆଉ ବଜେଟ୍ ହେଲେ ଯିବା ଆଉ।
ଠିକ୍ ଅଛି କିଛି ନାଇଁ ସବୁ କିଛି ଟିକିଏ ଓଡିଆରେ କହିବାକୁ ଚେଷ୍ଟା କର। ଯେମ୍ ଯେମିତି କି ଏବେ ବଜେଟ୍ କହିଲ ସେଟାକୁ କୁହ ନାହିଁ। ହେଲା। ହଁ ଯେମ୍ ଯିବା ବାହାର କରିିକି ଆମ ମୋ ପାଖରେ ଟିକେ ଟଙ୍କାର କମି ରହିଲା। ତ ମୁଁ ଯାଇପାରିନି ଏମିତି କହିବ ଆଉ।
ଆଚ୍ଛା ଠିକ୍ ଅଛି ଠିକ୍ ଅଛି।
ହଁ ମୁଁ ଗତ ଥର ମୋ ଭାଇ ସହିତ ଯାଇଥିଲି। ନନ୍ଦନକାନନ ବୁଲି। ବୁଝିଲେ ନନ୍ଦନକାନନ ବୁଲିଆକୁ ଯାଇଥିଲୁ। ଆମେ ବହୁତ୍ ମଜା କଲୁ ବହୁତ୍ ପଶୁ ପକ୍ଷୀ ଦେଖିଲୁ ସେଠି ତାଙ୍କ ବିଷୟରେ କିଛି ନଲେଜ୍ ବି ଲେଖା ହେଇଥିଲା ଯୋଉଟା କି ଆମେ ପଢି ପଢି ତାକୁ ଇଏ କଲୁ ମାନେ ଶିଖିଲୁ। ତା ଦେହରୁ କିଛି ନଲେଜ୍ ଶିଖିଲୁ ଏଞ୍ଜୟେ ବି ବହୁତ୍ କରିଚୁ।
ଆଛା ଆପଣଙ୍କ ଭୁବନେଶ୍ଵର ଏରିଆରେ ମାନେ କିଛି ଭଲ କିଛି ବୁଡିଆ ଜାଗା କିଛି ଅଛି କି କଣ ଜାଗା?
ହଁ ଯେମତି କିି ଯଦିକା ଆପଣ ଠାକୁର ଠାକୁରାଣୀ ଦେଖିବାକୁଚନ୍ତି। ତ ଲିଙ୍ଗରାଜ ଆସିବେ ଯଦି ଆପଣ ମାନେ ପଶୁ ପକ୍ଷୀ ଦେଖିଆକୁ ଚାହୁଁଚନ୍ତି ତ ଆମର ନନ୍ଦନକାନନ ଆସିବେ। ଯଦି ଆପଣ ବୃକ୍ଷ ଉପରେ ଦେଖିବାକୁ ଚା ଚନ୍ତି ଯେମିତି କି ଗଛ ଲତା ଉଦ୍ଭିଦ ପାଣି ମାନେ କେମିତି ତାଙ୍କର ଇଏ ସେଟା ଦେଖିବାକୁ ଚାହୁଁଚନ୍ତି ତ ଆସିବେ ଆମର ବଟ୍ ଟିନିକାଲ୍ ଗାର୍ଡେନ୍ ଅଛି ନନ୍ଦନକାନନ ଠୁ ଆ ଅଳ୍ପ ବାଟ ସେଇ ଦୁଇ ତିନି କିଲୋମିଟର ପାଖ ଦୂରରେ ହବ। ବୁଝିଲେ ଏଭଳି ସବୁ ଅଛି ଆଉ। ଆଉ ଆମର ୱାଟର ପାର୍କ ବି ଖୋଲା ହେଇଛି ଯେମିତି କିି ୱଣ୍ଡ୍ରେଲା ଜାଣିଥିବେ।
ହଁ ଓଣ୍ଡେଲା ସେଠି ମୁଁ ଯାଇଥିଲଲି
ବି ଖରାଦିନ ପାଇଁ ସେଟା ଗୋଟେ ବଢିଆ ଜାଗା
ହଁ।
ଆପଣ ଯାଇଥିଲେ।
ଆଉ ହଁ ମୁଁ ଥରେ ଯାଇଥିଲି ବେଶୀ ଅ ମଜା ଆସିଥିଲା।
ବନ୍ଧୁ ମତେ ମତେ ମତେ ଯିବା ପାଇଁ ସୁଯୋଗ ମିଳିନି କେବେ ମତେ ଟିକେ ତା ବିଷୟରେ କିଛି
ହ
ଯିବାକୁ ଭାରି ଇଚ୍ଛା ଅଛି।
ଆଚ୍ଛା ବଣ୍ଡେିଲା ଗୋଟେ ହଉଛି ସେଟା ହଉଛି ୱାଟର ପାର୍କ। ସେଇଥିରେ ଗରମ ଗରମ ଦିନରେ ସେଠି ଯିବାକୁ ପଡେ। ମାନେ ଅ ପାଣିର କଣ କହିଲେ ପାଣିର ମଜା ନବାକୁ ମାନେ ବହୁତ ପ୍ରକାର ଏଠି ମାନେ କଣ କହିବେ ଖେଳଣା ଅଛି ମାନେ ପାଣିର ଖେଳଣା।
ହଁ ହଁ ହଁ।
ଆ ସେଇଠି ମାନେ ଏ ଭଲ ଭଲ ଖେଳଣା ଅଛି ମାନେ ସନ୍ଧ୍ୟାବେଳେ ଡ୍ୟାନ୍ସ ପ୍ରୋଗ୍ରାମ ବି ହଉଛି। ମେ ସେତିକି ଗଲେ ଆପଣ ମଜାରୁ ପୁରା ଭରପୁର ହେଇଯିବ।
ସନ୍ଧ୍ୟାରେ ମାନେ ନୃତ୍ୟ ମାନେ ଯୋଜନା ହଉଛି।
ନୃତ ନହିଁ ମାନେ ସେମିତି ହଁ ନୃତ୍ୟ ବି କହିହପାରି ହଉଛି ଆଉ ବହୁତ କିଛି ପ୍ରୋଗ୍ରାମ ହଉଛି ଏଠି।
ଆଛା ଆଚ୍ଛା ଆଚ୍ଛା। ଯେମିତି କିି ଆମ ପାରେ ସେଠି ଖସଡା ଅଛି ସେ ଖସଡାରେ ପାଣି ତମେ ଖସିଲା ମାନେ ପାଣି ଉପରେ ଖସିକି ପଡିବ।
ହଁ ଏମିତି ଆହୁରି କେତେ କଣ ଅଛି।
ଆଚ୍ଛା ଆଚ୍ଛା ବହୁତ ମଜା ଆସୁଥିବ ତା ହେଲେ।
ହଁ ଆଉ ବନ୍ଧୁ ମତେ ଟିକେ ଏଇ କାରିଆ ଆପେ ବିଷୟରେ ଟିକେ କହିପାରିବ। ବେଶୀ ମୁ ଡେ ଥ୍ର ମୋର ମାନେ ଥାଡ ମୋର। ବେଶି ଜାଣିନି ଆପେ
ଠିକ ଅଛି ଆପଣ କଣ ଜାଣିବାକୁ ତଥାପି ଚାହୁଁଛନ୍ତି ନା ମୁଁ ପୁରା ରହିବ ଜଣେଇବି ପ୍ରଥମରୁ।
ହଁ ପ୍ରଥମରୁୁ ଜଣେଇ ଦିଅନ୍ତୁ ମାନେ ସର୍ଟ ସର୍ଟ କରି ପ୍ରଥମରୁ ଜଣେଇ ଦିଅନ୍ତୁ ଭଲ ହବ।
ହଁ ଠିକ ଅଛି ଦେଖ କିଛି ନାଇଁ ଇଏ ବି ଗୋଟେ ଆପ୍ଲିକେସନ। ଯେଉଥିରେ ଯ ଏଇ ଯୋଉ ଆପ୍ଲିକେସନ ଟା ମ ମାନେ ଗଟା ଆମକୁ ଟ୍ୟାକ୍ସ ଦେଇଥାଏ ଯୋଉଟା କି ଆମକୁ ପୁରା କରିବାରେ ଥାଏ ସେଇ ଟ୍ୟାକ୍ସ ରେ କଣ ଥାଏ ଆମକୁ ଓଡ଼ିଆରେ କାହା ସହିତ କଥା ହେବାକୁ ଥାଏ କୁନେ ଫ୍ରେଣ୍ଡ। ସେଇ ମାନେ ଏଇ ଏଇଟାରେ ମାନେ ତାଙ୍କ ହୁଁ
ପ ମୁଁ ଜଣଙ୍କୁ କଲ କଲି କିନ୍ତୁ ତାର କାରିଆପ ନାହିଁ ତାହେଲେ କଣ ମୋତେ ପଇସା ମିଳିବ ନା ତାକୁ ପଇସା ମିଳିବ। ଆ କାହାକୁ ପଇସା ମିଳିବନି।
ଦେଖ ତାର କାରିଆ ଆପ ଥିବା ଦରକାର ହେଲା। ମାନେ ତାକୁ କହିବ କି କାରିଆ ଆପ ଡାଉନଲୋଡ କରିଦିଅ। ସେ ରେଜିଷ୍ଟ୍ରେସନ୍ କରିଦବ ଡାଉନଲୋଡ୍ କରିକି ତାପରେ ତୋମେ କଲ୍ କଲେ ସେ ରିସିଭ୍ କରିପାରିବେ ତାଙ୍କୁ ଅପ୍ସନ୍ ଆସିବ ବୁଝିଲେ।
ଆଚ୍ଛା।
ତାପରେ ସିଏ ଯାହା ମାନେ ସିଏ ଆ, ତୋମ ସହିତ କଥା ହେବେ ତୋମେ ତାଙ୍କ ସହିତ କଥା ହବ। କିନ୍ତୁ ହଁ ସିଏ ଓନ୍ଲି ଅଏ ମାନେ କଲ୍ ରିସିଭ୍ କରିପାରିବେ। ତ ତାଙ୍କୁ ରିସିଭ୍ ପାଇଁ ପର୍ ମିନିଟ୍ କୁ ଆଠ ଟଙ୍କା ମିଳିବ କିନ୍ତୁ ତୋମେ ଯେହେତୁ କଲ୍ କରିଥିଲ ତୋମକୁ ପର୍ ମିନିଟ୍ ଦଶ ଟଙ୍କା ମିଳିବ। ସିଏ କିନ୍ତୁ କାହାକୁ କଲ୍ କରିପାରିବେନି। ଏ ତ ବୁଝା ହେଇଥିଲା ଆମକୁ ଆଉ ଉଁ,।
ସିଏ କାହାକୁ କ-କାହିଁକି କଲ୍ ମାନେ ତା ଅ, ଏ କୋର୍ସଟା ଚୁସ୍ କରିବାକୁ ପଡ଼ିବ ହଜାର ଟଙ୍କା ଦବାକୁ ପଡ଼ିବ ନା କଣ ଅନୁଦୀପ୍ କୁ ଆସିବା ପାଇଁ?
ହଁ, ହଁ।
ଆଚ୍ଛା ଅନୁଦୀପ୍ ତ ଆସେ ସେ ମାନେ କଲ୍ ରିସିଭ୍ କି କଲ୍ କରିପାରିବେ।
ହଁ ହଁ ଅନୁଦୀପର ଯଦିକା ସେ ଷ୍ଟୁଡେଣ୍ଟ ଅଛନ୍ତି। ତାହେଲେ ଯାଇକି ଟ୍ୟାକ୍ସ ତାଙ୍କୁ ଦିଆଯାଇ ପାରିବ।
ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି।
ହଁ।
ଆଉ ଆଉ କଣ କହୁଥିଲେ ୟା ବିଷୟରେ ଆଉ ଟିକେ କହିଦିଅନ୍ତୁ ଭଲସେ। ତାହେଲେ ଏବଂ କେ-କାରି କାରିଆ ଆପ୍ ବିଷୟରେ।
ହଁ ଦେଖ ଇଏ କାପ ଟା ଏଇ ଯୋଉ ଆପ୍ ଟା ୟୁଜ୍ ହଉଛି ଆମେ ଯୋଉ ୟୁଜ୍ କରୁଛେ ଏଇଟା କାହା ପାଇଁ ନା ଆମର କଥାବାର୍ତ୍ତାକୁ ନେଇକି ଗୁଗୁଲ୍ ଅ, ଯେମ ତିକି ଜମିିନେଇ ଓ ଏଲା ହେଲା ଆଉ ଉଁ, ଅଦର୍ଶ ଏଆଇ ରହିଲା ତାଙ୍କୁ ଓଡିଆ ଶିଖାଯିବା ପାଇଁ ମାନେ ତାଙ୍କୁ ଓଡିଆ କୁ ଓଡିଆରେ ତାଙ୍କୁ ମାନେ ସେଟଅପ୍ କରିବା ପାଇଁ କିଛି ରହୁଛି ଆଉ। ଯେମିତି କିି ଦେଖ ଅ, ଏଆଇ ଗୁଡାକ ଇଂଲିଶ ରେ ସେମାନେ ସ୍ପିକ୍ କରିପାରୁଛନ୍ତି ମାନେ ସେମାନେ ଆମକୁ ଇଂଲିଶ ରେ କହିପାରୁଛନ୍ତି। କିନ୍ତୁ ଇଁ, ମାନେ ଅଲଗ- ଅଦର୍ସ ଲାଙ୍ଗୁଏଜ୍ ରେ ବି କହିପାରୁଛନ୍ତିହ କିନ୍ତୁ ଓଡିଆରେ ସେମାନେ କହିପାରୁନାହାନ୍ତି। କାହିଁକି ନା ତାଙ୍କୁ ସେଇଭଳିଆ ଏଇଟା ଦିଆଯାଇନିହିଁ। ତ ଓଡିଆରେ ଆମେ କ ଥା ହେଲେ ଆମର ଯୋଉ ରେକର୍ଡ ରହିବ ଏଇ ରେକର୍ଡ ଟା ସେମାନେ ଶୁଣିବେ। ଯୋଉଟା ତାଙ୍କେ ମାନେ ଜା-ମାନେ ସେମାନେ ଜାଣିଲେ କି ଯୋଉଟା କିି ଇଫେକ୍ଟିଭ୍, ସେମାନେ ତାକୁ ନେଇକି ଏଁ, କାହାକୁ ଦେବେ? ଗୁଗୁଲ୍ ରେ ପକେଇବେ। ସେ ଗୁଗୁଲ୍ ରେ ହଉ, କି ଏଆଇ ହେଉ, ସେଇ ଏଆଇ ରେ ମାନେ ଉଁ, ଇନପୁଟ୍ ନାଇଁ ନାଇଁ ଏଆଇ ଏଜେଣ୍ଟ କଣ, ମାନେ ହଁ ସେ ସେମିତି ବି କହିପାରିବ। ସେ ଏଆଇ ରେ ମ-ମାନେ ଇନପୁଟ୍ କରିବେ ଆଉ।
ହଁ।
ସେଇଥିରେ ଏବେ କଲା ପରେ ଏଆଇ ଆମର ଓଡିଆରେ ବି କ
ଆଉ ଆଉ ବନ୍ଧୁ ମୁଁ କହୁ ମାନେ ମୁଁ ବୁଝି ପରିଲିନି କ୍ଲାସ ରେ। ତାଙ୍କ ଭଏସ ଟା କ୍ଲିୟର ସୁୁଭୁ ନଥିଲା ସେ ବୁଝିପାରିଲାନି। ଟିକେ ବୁଝେଇଦବ ମୋତେ।
ଇଫେକ୍ଟିଭ୍। ସ୍ପିଚ କହିଲେ, ଯୋଉ କଥା ଟା ଆମେ ମାନେ ଆମର ନିଆ ଯିବ। ମାନେ ଯୋଉଟା କି ଏଆଇ ର କାମରେ ଲାଗିବ, କି ତାଙ୍କର କାମରେ ଲାଗିବ। ସେଇଟା ହଉଛି ଇଫେକ୍ଟ ଟିବ୍ ସ୍ପିଚ୍ ଯେମିତିକି ତମେ ପ୍ରଥମ ଯୋଉ ଇଂଲିଶ ରେ କିଛିଟା ୱାର୍ଡ କହିଥିଲା ସେଇଟା ତାଙ୍କର କାମରେ ହିଁ ଲାଗିବନି। ତ ସେଇଟା ଇଫେକ୍ଟିଭ ହବନି ବୁଝିଲ। ଯଦି ଆମେ ତାପରେ ଯଦିକା ରହିଯାଉଛେ ଧରିନିଅ ମୁଁ କଥା ହେଲି ତୁମ ସହ ତୁମେ କିନ୍ତୁ ରହିଗଲ। ମାନେ କିଛି ସମୟ, ତ ସେଇଟା ଇଫେକ୍ଟିଭ ହବନି। କେବଳ ମୋ କଥାଟା ଇଫେକ୍ଟିଭ ଯିବ ବୁଝିଲେ, ହଁ ଏମିତି ହେଇଥାଏ। ଆଜ୍ଞା।
ମୁଁ କାଲି କଣ ହେଇଚି ମୁଁ ଆଉ ଗୋଟେ ଜଣଙ୍କ ବ ବଳରାମ ମୋତେ କଲ କଲ୍ କରିଚି। ସାଇ ସରଫ୍ କଲ୍ କରିଥିବେ ସାଇ ସରଫ୍ ସିଏ କଣ ସିଏ କଣ କଲେ ନା ସିଏ କଥା କହିକି ମଝିରେ ଆଲ୍‌ଛ ହଁ ହୁଁ ଏମିତି କରିକି ରହିଯାଉଥିଲେ ମଝିରେ ମଝିରେ ତାପରେ ମୁଁ କହିଲି ଆପଣ ସାଇଲେଣ୍ଟ ମାନେ ଚୁପ୍ ହେଇକି ରୁହନ୍ତୁ ନାଇଁ। ଚୁପ୍ ରହିଲେ ମାନେ ଇଫେଟିସ୍ପି ହବନି। ମାନେ ବୁଝିପାରୁଛନ୍ତି ହଁ ତାହେଲେ ମୁଁ ସେୟା କହିବାକୁ ଚାହୁଁଥିଲି।
ନା ସେଟା ତାଙ୍କର ଗଣା ଯିବନି। କିନ୍ତୁ ତମେ କହିଚାଲ। ସିଏ ଯଦିିକା ହଁ ହାଁ ରେ ରହିଯାଉଚନ୍ତି ତମେ କହିଚାଲ। ଦେଖ ଆମେ ଯଦିକା କଥା ହେଲା ପରେ ଆମକୁ ରହିବାକୁ ପଡୁଚି କି ହଁ ହାଁ ରେ ନାଇଁ, ସେମିତି ରହିବାନି।
ହଁ ମାନେ କଣ କହିଲେ, ଆମକୁ ଟ ଟପିକି ମିଳୁନି ନା ନହେଲେ ଟ ଟପିକ୍‌ ମିଳି ସେ ଗୋଟେ ଟପିକ୍‌ ଷ୍ଟାଟ କଲି ମୁଁ ତାଏ ତାଙ୍କ ସେ ଟପିକ୍ ଉପରେ କ ହବା ଷ୍ଟାର୍ଟ କରିବା ସେ ହୁଁ ହାଁ କହିଲେ ମୁଁ କେମିତି
ଯୋଉ କିଛି ନାଇଁ ପୂର୍ବରୁ ଟିକେ ଟପିକ୍ ଚୁସ୍ କରିଦବ। ତାଙ୍କୁ ଟିକେ ସେ ବିଷୟରେ ଅବଗତ କରେଇଦବ। ତାପରେ କିଛି ମାନେ
ସେ ଭଲକି ହବ।
ହଁ ଠିକ୍ ଅଛି ମତେ ନେଷ୍ଟ ଟାଇମ୍ କଲ୍ କଲେ ମୁଁ ତମକୁ କୋଉ ଗୋଟେ ଟପିକ୍ ଦେଇଦେବି। ମୁଁ ଅଲରେଡି ଟପିକ୍ ପ୍ଲାନ କରିକି ରଖିଚି। କିନ୍ତୁ ମେନ୍‌ଲି ମତେ ଟିକେ ଟିକେ ସମୟ ହୋଉନି ଯେହେତୁ ଟିକେ ମୁଁ କାମରେ ଟିକେ ବ୍ୟସ୍ତ ରହିଯାଉଚି। ମତେ ସମୟ ହୋଉନି ତ କଥା ହବାକୁ। ତେଣୁକରି ମୁଁ କହାକୁ ବି କଲ୍ କରିପାରୁନି ବୁଝିଲେ ତ ଆଜି ମୁଁ ଫ୍ରୀ। ଥିଲି ଅବଶ୍ୟ କିନ୍ତୁ ଜଷ୍ଟ ଏବେ ଶୋଇକି ଉଠକି ଆସିଲି ଆଉ ଶୋଇଥିଲି ଉଠିକି ଏବେ ଜଷ୍ଟ ଫୋନ୍ ଧରିଥିଲି, ଆପଣ କଲ୍ କଲେ ଆଉ।
ଆଉ କାରିଆ ଆପ୍ ରେ ମିନିମମ୍ କେତେ ମିନିଟ୍ ଗପିବାକୁ ପଡିବ?
ଦଶ ମିନିଟ୍ ହିଁ ଗପିବା କଥା ଆମର ତ ଏଗାର ମିନିଟ୍ ହେଇଗଲାଣି।
ହଁ ସେ ସିଏ କାଲି ସାଇସରପ୍ କହିଥିଲେ। ମିନିମମ୍ ପନ୍ଦର ମିନିଟ୍ ଗପିବ ନହେଲେ ପଇସା ମିଳିବନି। ଆମେ କାଲି ବାର ମିନିଟ୍ ଗପିଲୁ ପୁଣି ପଇସା ମିଳିଲାନି।
ପଇସା ସେଇଟା ଇଫେକ୍ଟିଭ ହେଇନଥିବ ଆପଣଙ୍କର ପଇସା ମିଳିବ ସେ ସେଟା ଏବେ ବି କାଉଣ୍ଟ ହେଇନଥିବ ମେ ବି ଦେଖ ପ୍ରଥମେ ପାଞ୍ଚଟା ପାଞ୍ଚଟା ପାଞ୍ଚଟା ଟାସ୍କ୍ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କର ପ୍ରଥମେ। ବୁଝିଲ କଂପ୍ଲିଟ୍ ହେଲା ପରେ ମତେ ଜଣେଇବ। ମୁଁ ତମକୁ ବତେଇଦବି ନେକ୍ସଟ୍ ପ୍ରୋସିଜର କଣ ତମର କୋଉଟାଇଫେକ୍ଟିଭ କୋଉଟା ଇଏ ହେଲାନି। ସେଇଟା ସବୁ ମୁଁ ଜଣେଇଦବ ମୁଁ ଜାଣିଛି।